ହାଲୋ।
ଆଉ କଣ କରୁଚୁ କିରେ?
ମଉସା ନମସ୍କାରେ।
ନମସ୍କାରେ ଆଉ ଏ?
ସେଇ ଡିଉଟି ରେ ବା।
ଓହୋ ଡ୍ୟୁଟିରେ ଅଛ। ଆଉ ପାଗ ସିଆଡ଼େ କେମିତିଆ?
ପାଗ ତ ଭଲ ପାଗ ଦେଇଚି।
ହଁ ଆଜି ଟିକେ ଥଣ୍ଡା ପାଗ ଇଆଡେ ଭାରି ଗରମ ହଉଥିଲା ଆଜି ଟିକେ ଥଣ୍ଡା ଲାଗୁଚି। ଆଉ ତମ ଆଡ଼େ ବିଲ ବାଡ଼ି ସବୁ ଚାଷବାସ କଲେନି ନା?
ଆଉ ଏଠି ହଉଚି ସେ ତଳା ପକେଇ ନାହାନ୍ତି ସବୁ ତଷା ତଷି କରିଚନ୍ତି।
ହୁଁ ଏଇ ବର୍ଷା ଫର୍ଷା ହେନେ ରଜ ପୂର୍ବରୁ ହଁ ବର୍ଷା ହେଲେେ ତଳା ଯାଇକି ପକେଇବେ ଆଉ।
ହଁ।
ଆଉ ଅ ଯେଉଁ ବାରଟା ବେଳେ ସାଢ଼େ ବାରଟା ବେଳେ ସେଠି ଖାଉଥିବ।
ସେଇ ସାଢ଼େ ବାରଟା ବେଳକୁ ସରୁଥିବ ଆଉ।
ହଁ ଆଉ ହଁ ସିଆଡ଼େ ଯଉଁ କେତେ କିଲୋମିଟର ରାସ୍ତା ସେଠିକି ଯିବା ପାଇଁ?
ହ
ହାଲୋ କାହିଁ ଶୁଭିଲା ନାହିଁ?
ଅ ଅଠେଇଶି କିଲୋ ମିଟର ଖଣ୍ଡେ ହବ। ଅଠେଇସି ଖଣ୍ଡେ ହବ ଅଠେଇସି ଖଣ୍ଡେ ହବ।
ହୁଁ। ଆଉ ତମ ଆଡେ ରଜ ପର୍ବ ସବୁ ଦୋଳି ଫୋଳି ପଡୁଚି ନା?
ହଁ ଏ ଦୋଳି ପକଉଚନ୍ତି ଏଥର।
ହଁ ଆମ ଆଡେ ତ ଦୋଳି ପକଉଚନ୍ତି ତାପରେ ସବୁ ଗୋଟେ ଜାଗାରେ ଦୋଳି ପଡ଼ୁଚି। ଖାଇ ଦୋଳି ପଡ଼ୁଚି ରାମଦୋଳି। ପଟା ଦୋଳି, ଡଙ୍ଗା ଦୋଳି, ଆଉ ଚକିରିୀ ଦୋଳି। ତମେ ତ ଦୋଳି ଗୋଟେ ଜାଗାରେ ସବୁ ପକେଇକି ଏ ସବୁ ମାଇକ୍ ଫାଇକ ଲଗେଇକି ଆ ଗୀତ ଫୀତ ବୋଲୁଚନ୍ତି। ବଡ ମାହୁଲ କରୁଚନ୍ତି ବର୍ତ୍ତମାନ ରଜରେ। ବର୍ତମାନ ବଢି ଯାଇଚି ସବୁ ଆଗ ଅପେକ୍ଷା ଏବେ। ଆଉ ପଇସା ଖର୍ଚ୍ଚ କରୁଚି ହୁଁ। ଆଉ ସବୁ ଗାଁ ଲୋକ ଆସୁଚନ୍ତି। ସବୁ ଏ ଗାଁ ରୁ ସେ ଗାଁ ଲୋକ ସେ ଗାଁ ଲୋକ କ ସେ ଗାଁ ଲୋକ ଏମିତି ସବୁ ଆସୁଚନ୍ତି। ସବୁ ଗାଁ ରେ ତ କରୁଛନ୍ତି ସବୁ ଗାଁରେ ଲୋକ ସବୁ ଗାଁ କ ଯାଉଛନ୍ତି ଆଉ। ଆଉ ଥଣ୍ଡା ମାନେ ଟିକେ ପିଠା ପଣା ଖାଇବାକୁ ଭଲ ଲାଗିବ ଆଉ।
ଆ ମାମୁଁ ଘର ଗାଁ ରେ ତ ଚାରିଦିନି ରଜ କରୁଛନ୍ତି ଏ ଥର।
ହଁ ତାଙ୍କର ଦିନେ ବଢେଇ ଦେଇଥିବେ ଆଉ।
ଅ ହଁ।
ଆମର ତ ଚାରି ଦି ଚାରି ଦିନିଆ ଦିନ ରଜ ବାଟେଇ ଦେବେ। ରଜ ବାଟୁଆଟା ବି ଗୋଟେ କରୁଛନ୍ତି ଗୋଟେ ବିଶ୍ଵାସ ଅଛି। ରଜ ନ ବାଟନେ ଜର ଥଣ୍ଡା କାଶ ଏମିତି ସବୁ ହୁଏ ବୋଲି ସେଥିପାଇଁ ରଜ ଟା ବା ଉଚନ୍ତି। ଆଉ ଦି ଜଣ ପୁଅ ପିଲା ଜଣେ ବରକନ୍ୟା ହେଇକି ଘର ଘର କା ପଇସା ମାଗୁଛନ୍ତି। ଆଉ ଗୋଟେ ଠାକୁରଙ୍କ କତିର ମଙ୍ଗଳା ଙ୍କ କତିର ପୂଜା କରିବେ। ପୂଜା କରିକି ଯାହା ପଇସା ବଳିବ ତାକୁ ଗୋଟେ ଫିଷ୍ଟି କରିକି ଭୋଜି କରିକି ଖାଇବେ ଆଉ।
ହଁ ଆମ ଆଡ଼େ ବି ସେୟା।
ହଁ ସେ ପରମ୍ପରା ଗୋଟେ ରହିଛି ଆଉ ଆଗରୁ ଆଉ।
ସେ ବୋରିଙ୍ଗି କଲ?
ନା ବୋରିଙ୍ଗି ତ କରିନେଇଁ ତୋକତୁରୁ ବୁଝିଲି। ଯେ କରିବା ବୋରିଙ୍ଗ ଆଉ ଜବର ପଇସା ଲାଗିବ ଆମର ଟିକେ କମ ଲାଗିବ। ଆମର ଟିକେ ନଦୀ କୂଳଟା ତ। ତେଣୁ କରି ଚାଳିଶ ଫୁଟ ଭିତରେ ଯିବ। ତମର ଶହେ କୋଡିଏ ଫୁଟ ପାରେ।
ନା ଚାଳିଶ ରେ ପାଣି ବାହାରିଥିଲାପା। ଚାଳିଶ ରେ ବାହାରିଥିଲା ଶହେ କୋଡିଏ ଫୁଟ ପରିକା ତାଡିଥିଲି।
ଓହୋ ଆମର ଏ ଚାଳିଶ ରେ ପାଣି କାଫି ହେଇଯିବ।
ଏ ଅଧିକ ଟିକେ ତାଡି ଦେଇଥିବ ଧୀରେ ଧୀରେ ପାଣି ଲେୟାର ଟା ତଳକୁ ଯାଉଛି ନା।
ହୁଁ।
ଆମର ସେ ଚାଳିଶିରେ ବାହାରିଥିଲା ଶହେ କୋଡିଏ ଫୁଟ କରିଦେଇ ଥିନୁ।
ହଉ ଭଲ କଲୁ ଆଉ ଚାଳିଶ ହେଇଥିଲା ଶହେ କୋଡିଏ କରିଦେଲୁ ଆଉ ଶୁଖିବ ବନିଜେ। ଉଁ ଉଁ ଟିଅଲ ରେ ପାଣି ସବୁବେଳେ ଦବ। ମେସିନ୍ ବି ଏଟାରେ ଚାଲିବ।
ହଁ ସମର୍ଥନ ସେବୁଲ ମେସିନ୍ ଆଣିକି ଲଗେଇଲିି।
ହାଲୋ ହୁଁ।
ସମରସ ସେବୁଲ ମେସିନ୍ ଆଣି ଲଗେଇନି ବା।
ଓ ହଁ।
ଏଇ ଯୋଉ ଏଇ ରବିବାର ଗଲା ଗଲା ଆର ରବିବାରରେ ଲଗେଇଲି।
ସେ ମେସିନ୍ ଟା କେତେ ପଡିଲା?
ଏଟା ସିଏ ନେଲେ ବାଇଶି ହଜାର ପାଞ୍ଚଶହ ନେଲେ ପଟେ ହଉଛି। ପାଇପ୍ ଟେ ବି ଦେଲେ ଗୋଟେ ବଡ ପାଇପ୍ ଟେ। ଗୋଲେଇ ପାଇବି ଟେ ଆଉ ହଉଛି ଦି ଜଣ ଫିଟିଙ୍ଗ କଲେ ସିଏ ନେଲେ ହଉଛି ପ ପଚିଶହ ଟଙ୍କା ଆଉ। ତା କେବୁଲ ତା ବୋର୍ଡ ବୋର୍ଡ ଫାଇପ ପିନ ସୁଇଜି ସବୁ ଟୋଟାଲ ଛବିଶ ହଜାର ଟା ଖର୍ଚ ହେଲା ବା ଏ ଯଉ ଆ
ଏଟା ସେଟା ଭିତରେ ବସିଲା ନା ବାହାରେ?
ନା ଟିବଲ ଭିତରେ ବସିଲା।
ହୁଁ, ଆଜିିକାଲି ସିଷ୍ଟମ ସେଇଆ। ଆଉ ଡେଲି ଯିବା ଆସିବା କରୁଛୁ ନା ସେଆଡେ ରହିଯାଉଛୁ?
ଛଅ ମାସ ରହିଗନୁ ହେଠି।
ହୁଁ।
ଛଅ ମାସ ଡୁବୁରିରେ ରହିଯାଇଥିଲୁଁ। ଏଥର ଯିବା ଆସିବା କରୁଛି ଆର ମାସଠୁ
ହୁଁ ଯିବା ଆସିବା ଟା ଦୂର ବାଟ ଏତେ ଭଲ ନୁହେଁ ରହିଯାଉନା ପାଖରେ କେତେ ପଇସା ଖର୍ଚ୍ଚ ହବ, ରହିଯିବାଟା ବି ଭଲ।
ସେ ରହିଗଲେ ଭଲ ଯେ, କିଏ ନିଜେ ରୋଷେଇ କରିକି ଖାଇବ?
ହଁ। ସେଇଟା ଟିକେ ତକଲିିକ୍ ହଉଥିବ।
ହଁ ଆଉ ଆଉ ଗୋଟେ ଜାଗା ଯୋଉ ଥିଲୁଁ ସେଠି କ ରୋଷେଇଆ ଥିଲା ରୋଷେଇ କରିକି ଦଉଥିଲା। ବୋଧେ ମାସ ମାସ ଶେଷରେ ବୋଧେ ପଇସା କାଟୁଥିଲା ନା ରୋଷେଇ କରିକି ଦଉଥିଲା ସେଇଠି କିଏ ରୋଷେଇ କରିକି ଖାଇକି ପୁଣି ପେନ୍ଟ ସାର୍ଟ ସଫା କରିକି, ପୁଣି ବାହାରିକି ସକାଳୁ ଡ୍ୟୁଟି ଆସି ସେଇଥିପାଇଁ ହଉଛି ଯିବା ଆସିବା ସେଥିପାଇଁ କରୁଛୁ ଆଉ
ନା ରୋଷେଇ କରିବା ଲୋକଟା ହେଲେ ତମକୁ ଟିକେ ଭଲ ହୁଅନ୍ତା। ଆ ରୋଷେଇ କରିବା ଲୋକ ନହେଲେ ତମକୁ କଷ୍ଟ ହବ।
ମୁଁ ବଙ୍କେଇ କହୁଥିଲି ପଳେଇଆସୁନୁ ଡୁବୁ ଡୁବୁରୀରେ ଭଡା ନେଇକି କି ରହିମୁ ରହିମୁ ହଉଛି
ହୁଁ। ନା ଆସିିଥିନେ ଗୋଟେ ରୁମ ନେଇ ଯାଇଥାନ୍ତ। ଏଠି ରହିଥାନ୍ତ ଏଠି ଚାବି ପକେଇ ଦେଇକି ପଳେଇଥାନ୍ତ ଗାଁରେ ଭଲ ହେଇଥାନ୍ତା। ହଁ ଏଇ ନମ୍ବରଟା ଆଉ ଏଇନା ତମ ସିଆଡେ ସବୁ ପନିପରିବା କଣ ରେଟ୍?
ପନିପରିବା ହାଇ ରେଟ୍।
ହଁ। ଏଇତ ହୁଳ ପଥର ଆମ ଆଡେ ହେଇଗଲା ଯେ ପନିପରିବା ସବୁ ଗଲା, ସେଇଥିପାଇଁ ରେଟ ହେଇଗଲା ଆଉ। କାଳ ବୈଶାଖୀ ପାଇଁ ଆଉ। ବାଇଗଣ, ବିଲାତି, ଭେ ଇ ଜହ୍ନି ସବୁଡାକୁତ ହୁଳ ମାଡରେ ଦେଲା ଇଏ କରି ସେଇଥିପାଇଁ ଏଇନା ଅ ବାଇଗଣ କେଜି ସତୁରି ଟଙ୍କା।
ହଁ ବା
ଭେଣ୍ଡି ପଚାଶ ଟଙ୍କା। କାଳ ବୈଶାଖୀ ତ ନଷ୍ଟ କରିଦେଲା ସବୁ ପନିପରିବା ଆଉ ମିଳୁନି। ଆଉ ତାମାନେ ଯିବା ଆସିବା କରୁଛ? ମୁଁ ମୁଁ ଅଛି ପା ଏଠି କୋରାପୁଟ, ଜୟପୁରରେ।
କୋରାପୁଟୁ
ହଁ।
ଆଉ ସେପଟେ ତ ହଉଛି ଭାଷା ସବୁ ଅଲଗା ଅଲଗା ହେଇଥିବ?
ହଁ ଆସା ଟିକେ ଦେଡ଼ିଆ ଆଉ। ତିନି ପ୍ରକାର ଲୋକ ରହୁଚନ୍ତି ଆଉ। ବେଙ୍ଗଲୀ ରହୁଚନ୍ତି ଆଉ ଓଡ଼ିଆ ରହୁଚନ୍ତି ଆ ତାମିଲ୍ ରହୁଚନ୍ତି ଆଉ। ଏଟା ବୋର୍ଡରଟା ଆଉ। ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼। ତିନିଟା ନାଖର ସଙ୍ଗମ ସ୍ଥଳଟା। ପଚାଶେ କିଲୋମିଟର୍ ହଉଚି ଆମର ଅ ହେଉଚି ଆନ୍ଧ୍ର ଆଉ ଛତିଶଗଡ଼ଟା ହେଉଚି ପଇଁତିରିଶ କିଲୋମିଟର୍। ତାପରେ ସେ ଛତିଶଗ ଟି ଆଉ ଏଇଯୋଉ ଆନ୍ଧ୍ରା ଲୋକ ଆଭିତରେ ପଶିକି ଅଛନ୍ତି ଆଉ।
ସେ ଭଲ ହେରଆନା?
ହଁ ଏରିଆ ଭଲ ଝାମେଲା ଫାମଲା ଏତେ ନାହିଁ। ତାପରେ ଆମେତ ବାହାର ଲୋକ ଆମରତ ଝିଅ ତାର ଡିଉଟି ଗଲା ଆମେତ କଲୋନୀ ଭିତରେ ରହିଁନି ଏରା କିଏ କଣ ଆମେ ଜାଣିବୁ। ଏରାତ ଗାଡ଼ି ଫାଡ଼ି ଗୁରା ପଦାରେ ପଡ଼ୁଚି ଚୋର ଫୋର ବେଶୀ ନାହାନ୍ତି ବୋଧେ ଜଣା ପଡ଼ୁଚି।
ଭ
ଏରା ବାଇକ୍ ଫାଇକତ ସବୁ ଏଁ
ଭଲ ଏରିଆତ ତାହେନେ ହେଇଥିବ ଆଉ।
ଭଲ ଜଣା ପଡ଼ୁଚି ଭଲ ଏରିଆଟା। ହଁ
ଆଉ ଏ ଏରିଆ ଭଲ ଜଣା ପଡ଼ୁଚି କାହିଁକିନା ଗାଡ଼ି ଫାଡ଼ି ଗୁଡ଼ା ଯେହେତୁ ପଦାରେ ପଡ଼ୁଚି ଚୋର ଫୋର ଏତେ ନାହାନ୍ତି ବୋଧେ ଆଉ।
ଏପଟେତ ଦିନରେ ଚୋରି କରି ନେଇ ଯାଉଚନ୍ତି।
ହଁ ଏଟା ସିଆଡ଼େ ଦିନରେ ଚୋରିପା। ଛେକିକି ମାନେ ଗାଡ଼ି ଫାଡ଼ି ଛଡ଼େଇକି ନେଇ ଯାଉଚନ୍ତି। ଆମ ଗାଁରୁ ଥିବା ଜଣଙ୍କର ଦିଟା ଗାଡ଼ି ନେଇଗଲେ ଦିଥରରେ। ସବୁ ଦାମୀ ଗାଡ଼ି ଉରା। ସେ ଜିନ୍ଦଲରେ ଗୋଟେ ଅଛି ଇଲେକ୍ଟ୍ରିସିଆନ ହେଟା ଷାଠିଏ ସତୁରି ହଜାର ଟଙ୍କା ପାଉଚି
ହଉତୁ ଦେ ଆମ ଘର ପାଖରୁ ଅଳ୍ପ ବାଟ ଯୋଉ ଖସାଣି ଖସିଲା ବେଳକୁ ମାନ୍ତିରୀରୁ ଡାହାଣ ପଟ ମହଲା ଘର କରିଚି ସେଇ ପିଲାର ଦିଟା ଗାଡ଼ି ନେଇଗଲେଣି।
ଆଛେକିକି ନେଇ ଯାଉଚନ୍ତି ସେଇ ଏଠିବା ଆ ରାମଠେଙ୍ଗା ଆ ଆଗକୁ ଯୋଉ ଶଗଡ଼ ଗୁଡ଼ା ତେଲଟାଙ୍କି
ହଁ।
ସେ ଜଙ୍ଗଲ କତରୁ ନେଇଗଲେଣି ତାକତରୁ ଦିଥର ଦିଇଟା ଗାଡ଼ି।
ମିଛ କଥା ହେଇଥିବ।
ନାଁ ମିଛ ସ୍
ସେ ସିଏ ମିଛ କଥା କହୁଥିବେ, ଏ ହଜାର ହଜାର ଲୋକ ଯିବା ଆସିବା କେତେବେଳେ ଲାଇଟ ବନ୍ଦ ନାହିଁ ସେଇ ଜାଗାରେ
ଏଟା ଚାରି ପାଞ୍ଚ ବର୍ଷ ତଳେ ଟାଟା ଏତେ ଚାଲି ନଥିଲା ଯେତବେଳେ। ସେତେବେଳେ ପତଳା ଲୋକ ଥିଲେ ଜିନ୍ଦଲ ଆଗେ ଚାଲି ନଥିଲା କି। ହେଲା ଚାଳିଶ ବୟାଳିଶ ବର୍ଷ ତାକୁ ଚାଳିଶ ବୟାଳିଶ ବର୍ଷ ଖଣ୍ଡେ ହେଇଗଲାଣି ସେତେବେଳେ ସିଏ ଆଇ ଟି ଆଇ କରିଥିଲା। ସେ ଜିନ୍ଦଲରେ ଥିଲା ଫାଷ୍ଟ ଆଉ।
ଏ ଏବେ ସେପଟେ ଲୋକମାନେ କେତେବେଳେ ହେଲେ ବି ଗାଡି ଲାଇଟ ଜଳିବା ବନ୍ଦ ହଉନି।
ନାଇଁ ଏବେ ପାଆଁ ଦଶ ବର୍ଷ ତଳ କଥା କହୁଛି। ଟାଟା ଏଇ ପାଞ୍ଚ ସାତ ବର୍ଷ ହେଲା ହେଇଛି ଆଉ କେତେ କି।
ସେତେବେଳେ କମ ଲୋକ ଥିଲେ ସେ ଆ ନେଇଯାଆନ୍ତି ସେ ଆଦିବାସୀ ଲୋକ ଟା। ହେରା ମୁସଲିମ ଗୁଡା ନେଇଯାନ୍ତି। ଆମେ ଫେର ଦି ତିନି ମାସ ପରେ ଆସିବୁ ଯିବୁ। ଏଇଥର ବା ଯାଇଥିଲୁ ପାଞ୍ଚ ଦିନି। ହଁ ଯାଇ ଦୁର୍ଗା ପୂଜା ଆଁ ବେଳକୁ ଯଦି ହବ ଯିବୁ ଦଶହରା ବେଳକୁ। ତମେ ଏବୁ କରିଦିଅ ପନ୍ଦର ଷୋହଳ ଟା ଆାତ। ହୁଁ। ଆଉ ତମର କେତେବେଳେ ଛୁଟି ହୁଏ?
ଆମର ସେଇ ସାତଟା।
ହଁ ଓଟି ଦେଇ ଅଣ୍ଡା ମିଳୁଥିବ।
ହଁ ଗୋଟେ ଆମର ତ ସୁପର ଜଣ ଷ୍ଟ୍ରୀଟ।
ଆମେ ନାନାକ କରନୁ ଜାମ ନାନା କରୁ।
ପିଲାଙ୍କୁ ଓଟି ମିଳୁଛି ନା ଆମକୁ ଫିକ୍ସ ସୁପରଭାଇଜର ମାନଙ୍କର
ହୁଁ ହୁଁ ସୁପରଭାଇଜର ହେଲା ଦଳପତି